ହ୍ୟାଲୋ ହ୍ୟାଲୋ, କଣ କରୁଥିଲ?
ଏଇଠୀ ବସିଚି।
ହ୍ୟାଲୋ। ହ୍ୟାଲୋ, ହଁ ମୁଁ ଏଇ ରୋଷେଇ ଚାଲିଛି ଆଉ।
ଓହୋ ତ ସେଇ କଣ କରଛ?
ଆଉ।
ରୋଷେଇ କଣ କରୁଛ?
ଉ ଆଜି ସାଧା ହଉଛି, ଆଇଁଷ ହେଇନି କିଛି ଦେଖିବା କଣ ହବ ଆଉ। ସାନ୍ଧା ରୋଷେଇ ସରୁଚି। ଆଣିବି ଯାଇ ଯଦି କରିବି, ଉଁ? ଆଇଁଷ ବାର ଯେ, ହେ ଯାଇକି ଏଇନା ନେଇଆସିବି ମୋ ଦିଅର ଦୋକାନ।
ଭାତ, ଡାଲି, ଭଜା ହେଇଛି ଯଦି ଆଣିବି କରିଦେବି ସାଙ୍ଗେ ସଙ୍ଗେ ଆଉ।
କୋଉଠି ତମ ଘର?
କଣ?
ତମ ଘରଟା କୋଉଠି?
ଶୁଭିଲାନି।
ତମ ଘର କୋଉଠି?
ଘର ଆମର ଏଇ ପାଖାପାଖି ଆଉ, ଲୋକାଲ ଏରିଆ।
ଦୁରିଆ?
ତିତ୍ରି।
ତିତିରି?
ତିତ୍ରୀ?
ପିପିଲି?
କଣ କହିଲ?
ମୁଁ କହିଲି ତିତଲି ନା କଣ?
ହୁଁ ହୁଁ ହୁଁ।
ତମେ କୋଉଠି ଅଛ କଥା ଜମା ଶୁଭୁନି।
ଆଉ
ହାଲୋ।
ମୋ ଠାରୁ ମତେ ଶୁଭୁଚି।
ତମ କଥା ମତେ ଜମା ଶୁଭୁନି।
ସୁଭିଲା?
ହ୍ୟାଲୋ।
ହଁ ଶୁଭିଲା।
ଉ ହୁଁ।
ହ୍ୟାଲୋ।
ହଁ।
କୁହ।?
ତମ ଘର କୋଉଠି?
ଚିତ୍ରୀ
ବୋଇତାନୀ ପାଖରେ।
ହଁ।
ହୁଁ। ହଉ କଣ ଖାଉଛ?
ରୁଟି।
ଓୁ ହଁ
ହଁ ରୋଷେଇ ସରିଲାଣି?
ନା ମୁଁ ରୋଷେଇ କନି
ହଁ।
ହୁଁ।
ହ୍ୟାଲୋ।
ହଁ କୁହ? ଏଇ ରୋଷେଇକ ଏତେ ଡେରି ହେଲାଣି ନା ଆଉ କିଏ କରନ୍ତି?
ହୁଁ।
ଉଁ
ହୁଁ।
ହଲୋ।
ହାଲୋ।
ଓ ହୋ।
ବୋଉ ଯାଇଥିବ?
ଓ ହୋ।
ହୁଁ ହୁଁ।
ଆଉ ଆଉ କଣ କୁହ? ବର୍ଷା ହେଇଛି ନା ହେଇନି?
ନା ଏପଟେ ଖରା ହେଇଛି ସେପଟେ ବର୍ଷା ହୋଉଛି କି? ନା ସକାଳୁ ବି ବର୍ଷା ହେଇନି କାଲି ଯାହା ବର୍ଷା ହେଉଥିଲା।
ନା ଆମର ସକାଳୁ ହେଇଥିଲା ଏବେ ଖରା ତ ଅଛି।
ହଁ ଏବେ ତ ଖରା ଅଛି ସକାଳୁ ବି ହେଇନଥିଲା।
ନା ସକାଳ ଘରେ ପ୍ରବଳ ବର୍ଷା ହେଇଥିଲା।
ହୁଁ ହୁଁ।
ବର୍ଷା ପ୍ରବଳ ଜୋରେ ହେଲା।
ଆମର କାଲି ହେଇଥିଲା କାଲି ଜୋରେ ହେଇଥିଲା।
ନା ଏତେ ଜୋର ବର୍ଷା ହେଲା ପଦାକୁ ବାହାରି ହେଲାନି ସଖାଳୁ?
ଖାଲି ଆମର ହେଇଥିଲା ବର୍ଷା ଟା।
ଆଉ କଣ ଖାଇଥିଲ କଣ ଖାଇଥିଲ?
ନା ମୁଁ ପାଉଠି ଖାଇଥିଲି।
ହୁଁ ହୁଁ।
ମୁଁ
ଆଉ
ଆମେ କଣ ଖାଇଛ?
ମୃଟି। ରୁଟି, ମିଠା।
ହଁ, ଆଉ ଏବେ ସେଇଆ ସଇଲାଣି କି?
ନା ସରିନେଇ।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
ନା ସରିନି ସରିନି ଚାଲିଛି ଆଉ।
ହୁଁ ହୁଁ।
ଆଉ ପାଠ ପଢ଼ୁଛ ପ୍ରାୟ?
ହଁ ପାଠ ପଢୁଛି। ତମେ ତମେ ଏବେ କଣ ।
ହୁଁ। ଆଉ ରଥଯାତ୍ରା ତମ ଆଡ଼େ ହୁଏନା ହୁଏନି?
। ଆମ ଗାଁ ଆମ ଗାଁ ରେ ହୁଏ।
ଆହୋ।
ଜଗନ୍ନାଥ ମନ୍ଦିର ଅଛି। ଯୋଉ ସ୍ନାନ ପୂଜା ହେଇଥିଲା ଯୋଉ ସ୍ନାନ ପୂର୍ଣ୍ଣିମା ଦିନ।
ଉଁ।
ଜଗନ୍ନାଥ ଙ୍କ ଘରେ ପୂଜା ହଉଥିଲା। ମୁଁ ସବୁ ପ୍ରକାର ପୂଜା ହୁଏ। ହଁ ସେମ ରେ ଅଛି। ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ମାଙ୍କର ଅଛି। ।
ଓହୋ। ଆଉ।
ଆଉ କଣ ଅଛନ୍ତି?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
ହୁଁ।
ମୋର ଗାଁ ମୁଣ୍ଡରେ ଅଛନ୍ତି।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
ଆଉ। ହେଲୋ।
ଆଉ କଣ କହ?
ଏବେ ଯାଇଥିଲ ବୁଲିବା କୁ?
କଣ କହିଲ?
ରଥରେ ବୁଲିବାକୁ ଯାଇଥିଲ?
ନା ଯାଇନି ଆଉ ବର୍ଷେ ହେଲାଣି କୁଆଡେ ଯାଇନି।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
ଆଉ କଣ କୁହ?
ବର୍ଷା ତ ଉଠେଇଲାଣି।
ତମ ଯୋଉ ଗାଁ ରେ ରଜ ହେଇଥିଲା ନା?
କଣ କହିଲ?
ତମ ଗାଁରେ ରଜ ହେଇ ଥିଲା ନା?
ହଁ ରଜ ମହୋତ୍ସବ ଦି ଜାଗାରେ ଆମ ଗାଁରେ ହେଇଥିଲା।
ଆମ ଗାଁ ରେ ଚାଟା ଜାଗାରେ ହେଇଥିଲା। ଆମ ଗାଁ ଚାଟ୍ ଟା ଜାଗାରେ ହେଇଥିଲା, ଭଲ ବି କରିଥିଲେ ଏଇ ବର୍ଷ।
ଉଁ ଏବେ ତ ଗାଁ ଗାଁ କେ ହଉଚେ ଆଉ।
ଉଁ ହଉଚି ଆମ ଗାଁ ରେ ବି ଭଲ ହେଇଥିଲା ଏଇ ବର୍ଷ। ଆଉ।
ଏବେ ଗାଁ ଗାଁଙ୍କ ରଜ ଉତ୍ସବ ହଉଛି।
ଗାଁ ଗାଁରେ ବି ହଉଚି।
ରଜ ମୋହତ୍ସବ ସବୁ ଗାଁରେ ପ୍ରାୟ ହଉଚି।
ଆଉ।
ଆଉ କଣ କହ।
କଲେଜ୍ ପଢ଼ୁଚ?
କଲେଜ୍ ସଇଲାଣି।
ଆଉ ତାନେ କଣ କରୁଚ?
ଏବେ ଘରେ ରହିକି ପଢୁଛି ଆଉ।
ଓହୋ।
ତୁମେ କଣ ପଢ଼ିଚ?
କଣ କହିଲ?
ତମେ କଣ ପଢ଼ିଚ?
ମୁଁ ପାଠପଢ଼ା ସରିକି ମୁଁ ମୋ ପୁଅ ପାଠ ପଢିଲାଣି।
ମା ଆପଣଙ୍କୁ କେତେ ବର୍ଷ?
ପୁଅକୁ ସତର ପ୍ଲସ୍।
ବୋ
ଆଁ ପୁଅ ଡିପ୍ଲୋମା କଲାଣି ଆସିକି।
ହୁଁ। ପ୍ଲସ୍ ଟୁ ସରିଲାଣି।
ନା ପ୍ଲସ୍ ଟୁ ନୁହଁ ଡିପ୍ଲୋମା ଡାଇରେକ୍ଟ କଲା।
ଉହୁଁ।
ମାଟ୍ରିକି ପରେ ଡିପ୍ଲୋମା କଲା।
ଉହୁଁ। ଏଟା ପ୍ଲସ୍ ଟୁ ପରେ ହବ ନୁହଁ।
ହଁ ପ୍ଲସ୍ ଟୁ ପରେ ହବ ହବନି କାଇଁ ତମେତ ପ୍ଲସ୍ ତୁ ପଢେଇଲେନି ଡାଇରେକ୍ଟ ଡିପ୍ଲୋମା କରେଇଦେଲି ଆଉ।
ଖାଲାଟା କାଇଁ ଆଉ ପ୍ଲସ୍ ଟୁ କରିବେକି।
ହୁଁ।
ହାଲୋ।
ପ୍ଲସ୍ ଟୁ ହଁ ଭଲ ଅଛି। ହଁ।
ତମ ନାଁ କଣ?
ନାଁ ମିଲି।
ଉହୁଁ।
ଆଉ କଣ କହ ତମେ ଭାଇ ଭଉଣୀ କେତେଜଣ?
କଣ କହିଲ?
ତମ ଭାଇ ଭଉଣୀ କେତେ ଜଣ?
ଆମେ ତିନି ଜଣ।
ଭାଇ ଭଉଣୀ?
ହୁଁ।
ତମ୍ ବଡ।
ନାଁ ମୋ ଦିଦି ବଡ।
ଆଉ ଗୋଟିଏ ଭାଇ ତମେ ଅଛ।
ହୁଁ ଭାଇ ଜବ୍ କଲାଣି।
ଆଁ
ଭାଇ ବି ଜବ୍ କଲାଣି।
ଆଉ ତମେ ତାହେଲେ ସାନ୍ ସମସ୍ତଙ୍କ ଠୁ।
ହଁ ମୁଁ ସଭା ସାନ। ହୁଁ
ହଁ
ଆମେ ଭାଇ ଭଉଣୀ ତିନି ଜଣ।
ମୁଁ ବଡ଼।
ହୁଁ ହଁ
ମୁଁ ବଡ଼ ମୋ ପରେ ଭାଇ ଭାଇପରେ ସାନ ଭଉଣୀ ଆଉ। ହଁ।
ହୁଁ
ଆଉ କଣ କୁଅ।
ଭଉଣୀ ବାହା ହେଇସାରିଲାଣି।
ଉଁ ହଁ ସମସ୍ତେ ଭାଇ ଭଉଣୀ ତିନି ଜଣ ସାରା ବାହା
ହୁଁ।
ସାନ ଭଉଣୀ ପୁଅ ଆସିକି ଷ୍ଟାଣ୍ଡାର୍ଡ ଥ୍ରୀ ରେ ପଢିଲାଣି
ହୁଁ।
ହୁଁ
ହୁଁ
ହାଲୋ।
ହାଲୋ।
ସାନଭଉଣୀ ପୁଅ ଆସିକି ସେ ଷ୍ଟାଣ୍ଡାର୍ଡ ଥ୍ରୀରେ ପଢିଲାଣି।
ହୁଁ ହୁଁ ହୁଁ
ଆଉ। ମୋର ଏଟା କଲ୍ ବାରମ୍ବାର ଆସୁଛି ମୁଁ ରଖୁଛି ଆଁ
ହୁଁ
ହୁଁ।